କୁହନ୍ତୁ ଆପଣ କହିସା ଆଜ୍ଞା ମୁଁ ଆପଣଙ୍କୁ ଶୁଣିପାରୁଚି, ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ, ଯାହା ହୋଉ ଆଉ କଣ କରୁଥିଲେ?
ଏଇ ଘର କାମ କରୁଥିଲି ଟିକେ।
ଟିକେ କାଇହିଁ ବୋହୁତ କରୁନାହାନ୍ତି।
ଆଉ କରିପାରିବିନି, ଏଇନା ଟିକେ ଯ ସକାଳୁ ଉଠିକି
କହିବେ
ଆଜ୍ଞା, ସକାଳୁ ଉଠିକି ଗାଧେଇକି ଆସିିକି ଠା ଠାକୁର ପୂଜା ସାରିକି ଘର ଝାଡୁ
ଗାଧେଇକି ଆସିବା କଣ ଘର କାମରେ ଯାଉଚି?
ଗାଧେଇ ଆସି ନାଇଁ, ଘର ଝାଡୁ କରିବାଟା ଘର କାମରେ ଯାଉଚି ନା।
ଘର ଝାଡୁ କରିବା ଟା ବି ଘର କାମରେ ଯାଉଚି? ଆଚ୍ଛା, ତାପରେ ଆଜ୍ଞା ଆଜ୍ଞା।
ତାପରେ ଘର ପୋ ତାପରେ ଘର ପୋଛା।
ହଁ। ଘର ପୋଛା ତ ରବିବାର କେବେ ହୁଏନି, କାରଣ ଆମିଷ ହୁଏ ଘରେ ସେଥିପାଇଁ ରବିବାର ତ
ଆମର ଆମର ସବୁଦିନ ହୁଏ ଘର ପୋଛା।
ସେ
ତ
ଘର ପୋଛା ତାପରେ ଏଇନା ହାତ ମାନେ ଟାଙ୍କିରେ ପାଣି ଲାଗିଚି ତ ସପ୍ଲାଏ ପାଣି ଆସୁଚି।
ହୁଁ, ପାଣି ତ ସେଇ ତାର ଅଟୋମେଟିକ ଯିବା ଆପଣ ଘର କାମ କଣ କଲେ?
ହଁ ମୁଁ ଚାବି ମୋଡୁଚି।
ଓ ଚାବି ମୋଡିବା
ଆ ସେଇଟା ଘର କାମ ନୁହଁ ଯାହା ତିନିଟା ଟାଙ୍କି ଅଛି ତିନିଟା ଟା ଜଗିକି ଭରି କରିବାକୁ ପଡିବ ନା
ଆପଣ ଜଗିକି ମାନେ ବସୁଚନ୍ତି ଚୌକିଦାର ଭଳିଆ ନାଇଁ କି? ଆଚ୍ଛା ବା
ତାପରେ ତାପରେ ମାମା ଝାଡୁ ଧୋଇଲା ଆଉ ପଛ ଧୋଇଲା ତାକୁ ଦିଥର ଛାତ ମାମା ଧୋଇଲା ମୁଁ ନେଇକି ଶୁଖେଇଲି ସେଇଟା ବି ଗୋଟେ କାମ।
ଖେଇବାଟା ବି ବଡ କାମ ନା କିି ଆଚ୍ଛା ଆଚ୍ଛା।
ହଁ ତାପରେ ଏଇନେ ରୋଷେଇ ଟା ଅଛି ଆଉ। ଜଳଖିଆ ଟା କରିଦେବି। ତାପରେ ମୁଁ ବସିବି ଆଉ।
ମାନେ ରୋଷେଇଟା କହିବେ ବୋଧେ ଗୋଟେ ଜିନିଷ ଯୋଉଟା କି ଘଣ୍ଟାଟାର ସମୟ ଦିଆଯାଏ ସେଇଟା ଆମର ଘର କାମରେ ଗଣନା କରାଯିବ। ଆଉ ଝାଡୁ ଧୋଇବା ତ ଗୋଟେ ମିନିଟ।
ଠାକୁର ବାସନ ଧୋଇଲେ?
ଆ ସେଇଟା କୋଉ ପାଞ୍ଚ ମିନିଟର କାମ ସେଇଟାକୁ ଘର କାମରେ ଗଣାଯିବନି।
ନା ନା ହଉ ଆପଣ କେବେ କରନ୍ତୁ?
ଆମେ କରିକି ଆମେ କରି କରିକି ବୁଢା ହେଇଯାଇଛୁ।
ତ ସେଇଟା ଆପଣଙ୍କ ଘର କାମରେ ଯାଉନି?
ନା ଆମର ଘର କାମ ହଉଛି ରୋଷେଇ କରିବା ଘର କାମ।
ଆଚ୍ଛା।
ତାପରେ କୌଣସି ଜାଗାକୁୁ ଯଦି କୌଣସି ଜାଗା ଗାକୁ ଯଦି କାହାକୁ ନେଇକି ବୁଲିବାକୁ ଯିବା ମାନେ ବାପା ମା ମାନେ ପିତାମାତାମାନଙ୍କୁ ତ ସେଇଟା ଗୋଟେ ଘର କାମରେ ଗଣା। ବୟୋଜ୍ୟେଷ୍ଠ ଲୋକଙ୍କ ସହି ତ ଯଦି କିଛି ସମୟ ଦବା, ସେଇଟା ଗୋଟେ ଘର କାମରେ ଯିବ। ଯଦି ଆପଣ ଯାଇକି ଚାଷ କରୁଛନ୍ତି, ହଳ କରିବେ, ସେଇଟା ଗୋଟେ ଘର କାମରେ ଯିବନି।
ସେଇଟା ସେଇଟା ଘର କାମରେ ନୁହଁ ସେଇଟା ବାହାର କାମରେ ଯିବ।
ବାହାର କାମ ମାନେ ତମେ ତ ନିଜ ଘର ଲୋକଙ୍କୁ ଯାଇଛ ନା
ହଁ ସେଇଟା ବି ଠିକ କଥା।
ହୁଁ ଆଉ ବାହାର କାମ କୋଉଟା ତମେ ଯାଇକି ଗୁପ୍ ଚୁପୁ ଖାଇବା ବାହାର କାମ, ତମେ ଯାଇ ଚାଉମିନ ଖାଇବା ବାହାର କାମ। ତମେ ଯାଇକି ଉଁ ବାହାରେ ଛିଡା ହେଇ ଛାତ ଉପରେ ଗପିବା ସେଇଟା ହଉଛି ବାହାର କାମ। ବୁଝିପାଇଲେ?
ଆଚ୍ଛା।
ଆଜ୍ଞା ଆଜ୍ଞା ଆପଣ ତ ସର୍ବେ ସର୍ବା ଲୋକ ଆପଣ ତ ସବୁ ଜାଣିଥିବେ ଆଉ ଆଉ ଆମେ ଅଧିକଟା ବି କଣ କହିବୁ।
ନା ମୁଁ ଜାଣିନଥିଲି ମୁଁ ଆପଣଙ୍କଠୁ ଜାଣିଲି କି ଏମ୍ ତି ସବୁ ବାହାର କାମ କୋଉଟା ଘର କାମ କୋଉଟା ମୁଁ ଧର ଭୁଲରେ କହିଦଉଥିଲି ତ ଏଥର ଆଉ କାହାକୁ କହିବିନି ସେମିତି।
ଆଚ୍ଛା ଆଉ ଆପଣ କଣ ଖାଇଛନ୍ତି ସକାଳୁ?
ମୁଁ ସକାଳୁ ଏଯାଏଁ ପାଣି ଟୋପେ ବି ପିଇନି।
କାଇଁ ଆପଣଙ୍କ ସ୍ଵାମୀ କଣ ଆସିଲେ ଯାଇକି ଆପଣ ଗୋଡ ଧୋଇକି ପାଣି ପିଇବେ ତାପରେ ଯାଇକି ଜଳ ଗ୍ରହଣ କରିବେ?
ନା ନା ମୁଁ ମାରେଡ୍ ମାନେ ମୋର ମ୍ୟାରେଜ ହେଇନି। କାଲି
କାଲି?
ଆଜ୍ଞା କରିଦେଲି ଜଣକୁ ଆଉ।
ଉଁ ମ୍ୟାରେଜ୍ କରିକି ତ ଝି-ଝିଅ ଯଦି କାଲି ଆପଣ ମ୍ୟାରେଜ୍ କରିଚନ୍ତି ତ ଆପଣ କେମିତି ଫୋନରେ ତ କଥା ହବା କଥା ନୁହଁ। ଏବେ ତ ଯାହାହେଲେ କୁଣିଆ ମତ୍ର ପ୍ରବଳ ଘରେ ଭିଡ ଥିବ ନା?
ସେମିତି ହେ-ହେଇଗଲା ଆଉ।
କଣ ଉଠେଇ ଆଣିଚନ୍ତି କି ସିଏ?
ଆପଣ ଯାହା ଭାବି ପାରିବେ ମୁଁ ଆଉ କିଛି କହିପାରିବିନି।
ଆଚ୍ଛା ଆଚ୍ଛା ଆଚ୍ଛା ନାଇଁ ନାଇଁ ମୁଁ କହିଲେ ତ ଆପଣଙ୍କର ମ୍ୟାରେଜ୍ ହେଇଯାଇଚି ଏବେ ତ ଘରେ ଯାହାହେଲେ ଗହଳି ଥିବ କୁଣିଆଙ୍କର। କେହି କଥା ହବା କଥା ନୁହଁ।
ମୋର ଏତେ ବି ବୟସ ହେଇ ଯାଇନି କି ମୋ ଘର ଲୋକେ ଏବେ ମୋର ବାହାଘର। କରେଇ ଦେବେ।
ଓ ଆପଣ ମ୍ୟାରେଡ୍ ନୁହଁ ତା ହେଲେ।
ନା।
ଆପଣ କିଛି ସମୟ ପୂର୍ବରୁ କହୁଚନ୍ତି ମ୍ୟାରେଡ୍ କରିଚୁ ମ୍ୟାରେଜ୍ କରିଛନ୍ତି ଏବେ।
ସେଟା ଆପଣ କରିଚନ୍ତି।
ଓ ହୋ ଆମେ କରିଚୁ ଆଜ୍ଞା ଆଜ୍ଞା। ଆଚ୍ଛା ଏବେ ମୁଁ ବୁଝିପାଇଲି।
ଆଜ୍ଞା ଆଉ। ଆଉ ଆପଣଙ୍କର ଜଳଖିଆ କରି ନାହାନ୍ତି।
ନାଇଁ ଜଳିଖିଆ କରିନି।
ଆଉ ଆପଣଙ୍କର ପୁଅ ଆପଣଙ୍କ ପୁଅ କଁ କରୁଚି।
ମୋ ମୋର ତ ପୁଅ ନାହିଁ। ମୁଁ ଏବେ ହି ବର୍ଷେ ହେଲାଣି ବର୍ଷେ ହେଲାଣି ବାହା ହେଇଚି।
ଆଚ୍ଛା।
ଆଜ୍ଞା।
ଆଚ୍ଛା ଆଉ ଆପଣଙ୍କ ଭାଇଙ୍କ ପୁଅ।
ହଁ ଭାଇଙ୍କ ପୁଅ ଅଛି ସେଇ ଖେଳୁଛି ସେ ତାର। ଛୋଟ ଛୁଆ ନା ତାକୁ ତିନି ବର୍ଷ।
ହଁ ତା ପାଟି ଶୁବୁଥିଲା ତ ତ ସେଥିପାଇଁ ମୁଁ ପଚାରିଲି।
ଆଜ୍ଞା ଆଜ୍ଞା ଛୁଆ ଲୋକ ସେମାନେ ତ ଖେଳିବେ ଆଉ। ତାଙ୍କ ବୟସ ତ ଖେଳିବା। ବୟସ ଆମର ତ ବୟସ ସରିଲାଣି ଆଉ ଖେଳା ଖେଳି ଆମେ ଆଉ କରୁନୁ।
ଆଚ୍ଛା ନା ତଥାପି ଆପଣ ଯାଉ ନାହାନ୍ତି କ୍ରିକେଟ୍ ଖେଳିବେ। କି ଫୁଟବଲ୍ ଖେଳିବେ।
ଆମେ ଯା ଆମର ଜଣେ ବନ୍ଧୁ ଥିଲେ ଆମେ ତାଙ୍କୁ କହୁଛୁ ଚାଲ ଟିକେ କ୍ରିକେଟ୍ ଆଉ ଫୁଟବଲ୍ ଟିକେ। ଖେଳିବା ତାଙ୍କର ତ ସବୁଥେରେ ନାଁ ଆଉ କଣ କରିବା ସେ ଡରି ଯାଉଚନ୍ତି। କାଳେ ବଲ ବାଜିଯିବ। ବୁଝି ପାରିଲେନି କାଳେ କା କୋଉ ଜାଗାରେ ଆଘାତ ହେଇଯିବ। ଡରି ଯାଉଚନ୍ତି ସେ ଆପଣ ବୋଧେ କ୍ରିକେଟ୍ ଫ୍ରିକେ କଁ ଖେଳନ୍ତି ନା କଣ।
ହଁ ଭାଇ ଯେତେବେଳ ଥିଲା ଘରେ ତ ଆମେ ଏପଟେ କ୍ରିକେଟ୍ ଖେଳୁଥୁଲୁ ବାହାରେ। ତ ଭାଇ ଏଇନା ହ ଷ୍ଟେଲ୍ ପଳେଇଚି ତ ମାନେ ହଷ୍ଟେଲ ତ ଭାଇର ଏଇନା ଚାକିରି ହେଇଗଲାଣି।। ତ ସିଏ ନାହିଁ ଯେହେତୁ ଏ କଲୋନି ଛୋଟ ଛୁଆ ଯାକ ଯାହା। ଖେଳୁଚନ୍ତି ତାଙ୍କ ସହ ଟିକେ ସେ ଦିଅରେ ଦିଅ ବୋଲିଂ ଟିକେ କରିଦବା ଦିଅ ବ୍ୟାଟିଂ ଟିକେ କରିଦବା ଏଇ ଟାଇପ୍ ର। ଆଉ।
ଆଚ୍ଛା ଆପଣ ବୋଲିଂ ବ୍ୟାଟିଂ ବି କରନ୍ତି ନା ବାଃ ବହୁତ୍ ବଢିଆ।
କିନ୍ତୁ ଆମକୁ ଟିକେ ବେଶୀ ବ୍ୟାନ ଆମ୍ ମୋତେ ଟିକେ ବେଶୀ ବ୍ୟାଡମିଣ୍ଟନ୍ ଖେଳିବାକୁ ଭଲ ଲାଗେ।
ଓ ୱାଓ।
ଆଜ୍ଞା।
ଆଛା, ବ୍ୟାଡମିଟନ ଭଲ ପାଆନ୍ତି ନାଇ କି?
ହରେଇ ଦିଏ ନା ସମସ୍ତଙ୍କୁ ସେଥିରେ।
ହଁ।
ଆଜ୍ଞା।
ଆଛା ତାହେଲେ ଆପଣ ଆମ ଦେଶର ନାଁ ରଖି ବେ ଜଣା ପଇିଲାଣି ଆଉ।
ତା ବେଲି କଣ ସମସ୍ତଙ୍କୁ ହରେଇ ପାରିବି କି?
ନାଇଁ ଆପଣ ବି ମତେ ଲାଗୁଛି ଆ ଆପଣଙ୍କ କଥାରୁ ଲାଗୁ ଯେ ଆପଣ ନିଶ୍ଚୟ ହରେଇ ପାରିବେ ସମସ୍ତଙ୍କୁ।
ନା ସ୍କୁଲ ଟାଇମ ଯେତେବେଳେ ଆମେ କବାଡ଼ି ଖେଳୁଥିଲୁ ତ କବାଡ଼ି ରେ ମତେ ହ ବୁ ଟିମରେ ରଖନ୍ତି କାରଣ ସେ ଟାଇମ୍ କୁ ମୁଁ କୁମ୍ଫୁ ଶିଖୁଥିଲି ତ କୁମ୍ପୁ ସେଇଠୁ ଶିଖୁଥିଲି ମାନେ ମୋ ହାତ ଗୋଡ ସବୁ ଆଡ଼େ ବୁଲୁଥିଲା ତ କବାଡି ଖେଳ ହେଲା ମୁଁ ସମସ୍ତଙ୍କୁ ଟାଣି ଉଟାରିକି ଗାର ଯାଇ ପହଞ୍ଚି ଦେଇକି ସମସ୍ତଙ୍କୁ ଆଉଟ୍ କରିଦିିଏ।
ଆଚ୍ଛା ଆପଣ ବୋଧେ ପତଳା ଲୋକ ଟିଏ ଧରି ପକାନ୍ତି ଆଉ ନା କି?
ନା ମୁଁ ସେଇ ଟାଇମ ବେଳକୁ ମୋଟା ଥିଲି।
ଓହୋ ତାହେଲେ ଆପଣ ଧରି ପକେଇଲେ ସେମାନେ ଛା ବାହାରିକି ଯାଇ ପାରୁନଥିବେ ଆଉ। ଆପଣ ଧରିକି ପଡି ଯାଉଥିବେ ତାଙ୍କ ଉପରୁ
ତ ସମସ୍ତେ ସେ ଯେଡ଼େ ବଡେ ମୋଟା ଲୋକ ବି ହଉ ସେମାନେ ମତେ ପାରନ୍ତିନି ମୁଁ ଆସି ସେ ଗାର ଯାଏଁ ତାକୁ ନେଇଯାଏ। ତାପରେ ଉଇନ ହେଇଯାଏ ଆଉ।
ଆଜ୍ଞା ଆଜ୍ଞା ଆପଣ ଜିତିଯାଆନ୍ତି ନାଇଁ କି? ହଁ ଜିତିବା ତାହେଲେ ଆପଣଙ୍କ ସ୍ୱଭାବରେ ଅଛି ଆଉ।
ସେଇଟା ଗୋଟେ ଆଉ ଗୋଟେ ଆମେଖେଳ ଖେଳୁ ହୀରା ଚୋରି ତାପରେ କଲର କଲର ହ୍ୱାଟ କଲର
ଆମେ କିନ୍ତୁ ରାଜାରାଣୀ ଚୋର ପୋଲିସ ଖେଳୁ।
ଆମେ ବି ଖେଳୁ ଖେଳୁଥିଲୁ ସ୍କୁଲ ଟାଇମ ରେ।
ଆଚ୍ଛା ଏବେ ବଡ଼ ହେଇଗଲଣି ଏବେ
ବ୍ୟାଡ଼ମିଣ୍ଟନ ନହେଲେ ଶୀତ ଦିନେ ଯାହା ଟିକେ ଖେଳିବା କଥା ଆଉ।
ଆଚ୍ଛା। ଶୀତ ଦିନ ଖେଳନ୍ତି ନା କି ଆଉ ଅଲଗା ଦିନରେ ଖେଳ ହୁଏନି।
ଅଲଗା ଦିନରେ କେ ନା ଏତେ ବି ଖେଳ ହୁଏନି ଖରା ହୁଏ ବର୍ଷା ଦିନ ତ ବାହାରି ହୁଏନି ଘରୁ ତ ଯାହା ଯେମିତି ଶୀତ ଦିନେ ଟିକେ ଯାହା ରାତିରେ ଟିକେ ବୁଲିବାକୁ ଭଲ ଲାଗେ। ନହେଲେ ଘରେ ଆଉ।
ଓହୋ ନହେଲେ ଆପଣ ସବୁବେଳେ ଘରେ ରହନ୍ତି ଆଉ କା ଘର କାମ ସବୁ କରନ୍ତି ଆଉ ନା କି?
ଘର କାମ ନ ମୋବାଇଲ ଦେଖେ ଘର କାମ ହେଲେ ରବିବାର ଟିକେ କରେ ଆଉ କି ଆଉ କଉ ବା କରେ ମାନେ ମାମା ଯଦି କହିବ ଝିଅ ଲୋ କରିଦେ ତାହେଲେ ହଁ ଏମିତି ମାମା ଦେହ ଭଲ ନଥିବ କରିଦିଏ।
ହୁଁ ହୁଁ ଠିକ ଠିକ ଭଲ କଥା। ଘର କାମ ବି କରିବାଟା ବହୁତ ଭଲ ଜିନିଷ କାରଣ ବାପା ମାଆଙ୍କୁ ସବୁ ଜାଗାରେ ସାହାଯ୍ୟ ସହଯୋଗ କରିବା ଟା ବି ଆମର ମୂଳ ଲକ୍ଷ୍ୟ ଥାଏ ଆମେ ସେଇଟା କରିବା ନିହାତି ଦରକାର ବୁଝିପାଇଲେ ତ ପିତା ମାତାଙ୍କର ସେବା ହିଁ ଯଉ ପ୍ରଭୁଙ୍କ ସେବା ସହିତ ସମାନ
ଆଜ୍ଞା।
ସେଇ ଜିନିଷ ଟା ସବୁବେଳେ ନିଜ ମନ ଭିତରେ ରଖିବା ନିହାତି ଦରକାର।
ଆଜ୍ଞା ମୁଁ ଜାଣିଛି ଆମେ କରୁ ପିତା ମାତାଙ୍କ ସେବା।
ହଁ ଠିକ ଅଛି ଆପଣ ଏମିତି କରୁଥାନ୍ତୁ ଆଗକୁ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଖୁସିରେ ରଖନ୍ତୁ ଆପଣଙ୍କ ଓଠରେ ସବୁବେଳେ ହୋଉ ସ୍ମିତ ହସ ଥାଉ ଏବଂ ଆପଣଙ୍କ ଆଖି ସବୁବେଳେ ଉଜ୍ୱଳ ଯେମିତି ସୂର୍ଯ୍ୟଙ୍କ ଭଳିଆ ଉଜ୍ଜଳ ଥାଉ ଠିକ ଅଛି ଆଜ୍ଞା ହଉ ଠିକ ଅଛି
ଜୟ ଶ୍ରୀ ଜଗନ୍ନାଥ।
ଶ୍ରୀ ଜଗନ୍ନାଥ।
ହୁଁ ମା ସାରଳା କାଟିଦିଅନ୍ତୁ।
ରାଧେ ରାଧେ।
ରାଧେ ରାଧେ।